ହ୍ୟାଲୋ। କଣ ସାଙ୍ଗ କରୁଛ?
ଏ ବସିଛି ଆଉ। ତ ହଁ ସାଙ୍ଗ
ଖାଇ ସାରିଲଣି।
ହଁ ମୁଁ ଖାଇସାରିଲିଣି, ତୁ ଖାଇସାରିଲୁଣି। ହଁ ମୁଁ ଖାଇସାରିଛି ତୁ ଖାଇଲୁଣି ନା।
ହଁ ମୁଁ ଖାଇସାରିଛିି ହଁ। ଆଉ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ଘରେ ଭଲ ଅଛନ୍ତି। ମଉସା ମାଉସୀ ଭଲ ଅଛନ୍ତି ତ।
ହଁ ହଁ ମଉସା ମାଉସୀ ଭଲ ଅଛନ୍ତି। ଆଉ ସାଙ୍ଗ ଆଗକୁ ଦୀପାବଳି ଆସୁଛି।
ହଁ ସାଙ୍ଗ।
ଆଗକୁ ଦୀପାବଳି ଆସୁଛି। ଆଉ ଗତ ବର୍ଷ ଦୀପାବଳି ତ ବହୁତ ଧୁମଧାମରେ ପାଳନ କରିଥିଲେ। ଏଥର ବି ମୁଁ ଭାବୁଛି ବହୁତ ଧୁମଧାମରେ ପାଳନ କରିବା ସାଙ୍ଗ ହେଇକି। ହ ପାଳନ କରିବା ଦୀପାବଳିକୁ। ନା କଣ କହୁଛୁ ସାଙ୍ଗ।
ହଁ ସାଙ୍ଗ ଭଲ ହବ। ଆଉ ତମ ଆଡ଼େ କେମିତି କଣ ପାଳନ ହୁଏ ଦୀପାବଳି?
ଆମ ଆଡ଼େ ବହୁତ ପ୍ରକାର ବାଣ ଫୁଟା ଯାଏ। ଚକିରି ବାଣ, ଆଉ ମାଚିସ୍ ବାଣ, ଟିକିଲି ବାଣ ଏମିତି ଅନେକ ପ୍ରକାରର ବାଣ ଫୁଟାଯାଏ। ଆଉ ଓ ଘରେ ସେଦିନ ଭଲ ମନ୍ଦ ଖାଦ୍ୟ ପ୍ରସ୍ତୁତ କରି ଖିଆଯାଏ। ଆଉ ମା ବଡ଼ ବଡ଼ିଆଙ୍କୁ ବି ଡକାଯାଏ ସେଦିନ ପଇଆ ଶ୍ରାଦ୍ଧ ବୋଲି ଯୋଉ କୁହନ୍ତି। ସେଟା ବି ଡକାଯାଏ ଆଉ ଆଉ କିଛି ଲୋକ ନିଜର ଅଁ ଗାଡ଼ି ମଟରକୁ ପୂଜା କରନ୍ତି ସେଦିନ। ଯିଏ ଯୋଉଭଳି ଭାବରେ ମନେଇ ପାରୁ ପାରନ୍ତି ଆଉ ଦୀପାବଳିକୁ। ଆଉ ଆମେ ସବୁ ସାଙ୍ଗ ସାଥି ସାଥୀ ମିଳି ମିଶିକି ବାଣ ଫୁଟାଉ ଭଲ ବହୁତ ମଜା ଲାଗେ। ଆଉ ଦୀପାବଳି ବର୍ଷକୁ ଥରେ ଆସୁଛି ମାନେ ସେ ତ ଓଡ଼ିଶାର ଏକ ବଡ଼ ପର୍ବ ଦୀପାବଳି କାଳି ପୂଜା ଆଉ ମା କାଳୀଙ୍କୁ ଦେଖିବା ପାଇଁ ବି ଆମେ ଯାଉ। ଆମର ଗାଁ ରେ ଭଲସେ କାଳୀ ପୂଜା କରାଯାଏ। ପରିବାର ସହ ଯାଇକି ଦେଖୁ ବୁଲୁ। ମେଳା ପଡ଼ିଆ ତ ଆମ ବଜାରରେ ମେଳା ହୁଏ ଆଉ। ଯାତ୍ରା ପଡ଼େ। ତମର ସାଙ୍ଗ ସେପଟରେ କେମିତି କାଳୀ ପୂଜା ଦୀପାବଳି?
ଆମ ଆଡ଼େ ବି ସାଙ୍ଗେ ବହୁତ ଧୁମଧାମ ରେ ଏଇ ଦୀପାବଳି ପର୍ବକୁ ଆମେ ପାଳନ କରୁ। ଆଉ ସେଦିନ ତ ଆମେ ସମସ୍ତେ ସକାଳୁ ଉଠିକି ଗାଧୁବା ପାଧୁଆ ସାରି ଏ ତାପରେ ଘରେ ଖାଦ୍ୟ ମାନେ ଖାଦ୍ୟ ତିଆରି ହୁଏ ସେ ଖାଦ୍ୟକୁ ଖାଇ ସାରିକି ତାପରେ ଆମେ ରାତି ପାଇଁ ଯେହେତୁ ଏଇଟା ଆମର ଦୀପାବଳି ଏକ ବଡ଼ ପର୍ବ ରାତି ପାଇଁ ଘରେ ପିଠାପଣାର ବ୍ୟବସ୍ଥା ବି କରିଥାଉ। ଘରେ ମାଆଙ୍କ ସହିତ ମିଶିକି ଆମେ ପିଠା କରୁ ଖିରି ପିଠା ବିଭିନ୍ନ ପ୍ରକାରର ପିଠା କରୁ। କାକରା ପିଠା, ଏଣ୍ଡୁରି ପିଠା, ମଣ୍ଡା ପିଠା
ମିସିକି କରିସାରିଲା ପରେ ଯେତେବେଳେ ସଞ୍ଜ ହୁଏ ସଞ୍ଜ ବେଳେ ବସିକି ରଙ୍ଗୋଲି ଘର ସାରା ରଙ୍ଗୋଲି ପକେଇକି ସେଇ ରଙ୍ଗୋଲି ଭିତରେ ସ ସୁନ୍ଦର ଭାବରେ ସାଜସଜା କରିକି ଦୀପ ଲଗେଇଥାଉ ଦୀ ପ ଲଗେଇକି ଘର ସାରା ମହମବତି ଘର ତାପରେ ବାହାର ଛାତ ତାପରେ ବି ସେଇ ମହମବଦୀ ଲଗଉ ତାପରେ ଲିଚୁ ଲାଇଟ୍ ବି ଲଗେଇଥାଉ ଭଲରେ ସା ଗର ଦିଶିବ। ତାପରେ ମା ବୃନ୍ଦାବତୀ ପାଖରେ ବି
ମହମବତୀ ଦୀପ ଦେଉ। ତାପରେ ସେଦିନ ତ ସାନ ସାଙ୍ଗ ଏକ ଏମିତି ଆଲୋକମୟ ପର୍ବ ଯେ ପୁରା ସମସ୍ତଙ୍କ ଘରେ ସେଦିନ ପୁରା ଆଲୋକମୟ ହେଇଯାଇଥିବ ତାପରେ ଆକାଶ ସାରା ଅନେକ ବାଣ ଫୁଟୁଥିବ ଆକାଶ ବାଣ, ଗଛ ବାଣ କିଏ ତ କିଏ କିଏ ତ ଦୀପ ଛାଡିଥାନ୍ତି ଆକାଶ ଦୀପ। ବହୁତ ସୁନ୍ଦର ଦିଶେ ସେଦିନ ଆକାଶ ସାରା ଆଉ
ହଁ ସାଙ୍ଗ ବହୁତ ସୁନ୍ଦର ସେ ସେଦିନ ଆମେ ବହୁତ ମଜା କରୁଛନ୍ତି। ଛୋଟବେଳେ ଯେ ମନେ ଅଛି ନା ଛୋଟବେଳେ କେମିତି ଘରେ ଜିଦ୍ କରନ୍ତି ଆମେ ବଡ ବାଣ ଫୁଟେଇବା ବୋଲି ହେଲେ ଘରେ ମନା କରନ୍ତି ଯେ ନା ବାଣ ଠାରୁ ଦୂରେଇକି ରହିବା ପାଇଁ ତଥାପି ଆମେ ମାନନ୍ତିନି ଲୁଚେଇକି ବାଣ ଫୁଟାନ୍ତି ଯାଇକି। କିନ୍ତୁ ଘରେ କହିଥିବା କଥାକୁ ଘରେ କହୁଥିବା କଥା ଟା ବିଲକୁଲ ଠିକ୍। କାହିଁକି ନା ଛୋଟବେଳେ ବଡ ବାଣ ଫୁଟିବା କଥା ନୁହଁ କାହିଁକି ନା ବାଣ ହଉ କେତେବେଳେ ହାତରେ ଫୁଟି ଯାଇପାରେ ଆଉ ହାତ ଅ ଖରାପ ହେଇପାରେ ସେଥିପାଇଁ ଘର ଲୋକ ମନା କରନ୍ତି। ଫୁଟେଇବା ପାଇଁ ତ ଆମେ ବୁଝିପାରନ୍ତିନି ଛୋଟ ଥିଲା ସେତେବେଳେ ଆଉ ଏବେ କିନ୍ତୁ ବଡ ହେଇସାରିଲା କୁ ଯେତିକି ଜାଣିଛନ୍ତି ସେଇ ହିସାବରେ ବାଣ ଫୁଟଉଛନ୍ତି ଆଉ। ତୋ ସାଙ୍ଗ କଣ କଣ ବାଣ ଫୁଟେଇଛୁ। ଦୀପାବଳିରେ।
ମୁଁ ତ ସାଙ୍ଗ ମତେ ସବୁଠୁ ଝିରଝିରିଆ ବାଣ ଭଲ ଲାଗେ ରକେଟ ବାଣ। ତାପରେ କୁମ୍ପି ବାଣ ତାପରେ ଡିଆସିଲ ବାଣ, ରସୁଣ ବାଣ ତାପରେ ସିଙ୍ଗଡ଼ା ବାଣ
ମତେ ତ ଏଇଟା ବହୁତ ଭଲ ଲାଗେ। ହଁ ସାଙ୍ଗ ମୁଁ ତ ଏଇ ବଡ ବାଣ
ଆ ବନ୍ଧୁ ବନ୍ଧୁକରେ ଯୋଉ ଆମର ଟିକିଲି ବାଣ ଗୋଟେରହେ। ଉ ଥାଏ ସେଟା ବି ଫୁଟେଇଥିବ ବନ୍ଧୁକରେ।
ହଁ ସାଙ୍ଗ।
ଆଉ ଦୀପାବଳି ଦିନ ବଡ ବଡିଆଙ୍କୁ ଡାକନ୍ତି ପୂଜା କରନ୍ତି ସେଟା ବି ଜାଣିଥିବ।
ହଁ ସାଙ୍ଗ ଆମର ତ ସେଦିନ ସେଇ ସଞ୍ଜବେଳେ ଯେତେବେଳେ ରଙ୍ଗୋଲି ପକେଇକି ଦୀପ ଲଗେଇ ଥାଉ ତାପରେ କି କିଛି ସମୟ ପରେ ଜଣେ ବ୍ରାହ୍ମଣଙ୍କୁ ଡାକିକି ଆମ ଦୁଆରେ ଏକ ଗୋବରରେ ଲିପିକି ସେଠି ଝୋଟି ମରୁଜରେ ପୁରା ସଜେଇକି ଭଲ ଭାବରେ ଚିତ୍ର କରିଥାଉ ସେଇଠି ତାପରେ ମା ବଡ ବଡୁ ଆଙ୍କୁ ପୂଜା କରି ତାଙ୍କୁ ଡକା ହେଇଥାଏ ଏବଂ ଘରର ପିଠାପଣା ସେଠି ନେଇକି ଦିଆଯାଏ ଯାହା ବି କରାହଇଥାଏ। ତାଙ୍କୁ ଦେଇ ସାରିଲା ପରେ ସେଇଠି ପ୍ରଥମେ ଏକ ବାଣ ଫୁଟେଇବୁ ସେଇ ବାଣ ଫୁଟେଇ ସାରିଲା ପରେ ତାପରେ ଘର ପରିବାର ସାରା ସମସ୍ତେ ଆମେ ବାଣ ଫୁଟେଇଥାଉ। ଫୁଟେଇ ସାରିଲା ପରେ ସେଇ ପ୍ରସାଦ ଯେ କୌଣସି ପ୍ରସାଦ ଆମର ହେଇଥାଏ ସେଇ ପ୍ରସାଦକୁୁ ନେଇକି ଆମ ଘରର ପଡୋଶୀ ମାନଙ୍କୁ ବି ଦଉ ତାପରେ ନିଜେ ବି ଆମେ ସମସ୍ତେ ଖାଉ ଖାଇକି ତାପରେ ବହୁତ ଧୁମଧାମ ରେ ଏହି ପର୍ବକୁ ଆମେ ପାଳନ କରୁ।
ହଁ ସାଙ୍ଗ ଦୀପାବଳି ଏକ ବହୁତ ବହୁ
ବଡ଼ ପର୍ବ ଆମ ଓଡିଆ ମାନଙ୍କ ପାଇଁ। ବହୁତ ଆନନ୍ଦର ସହିତ ସେଦିନ ରାତ୍ରିକୁୁ ଆମେ ଉପଭୋଗ କରନ୍ତି। ପୁରା ଗାଁ ସାରା ଆଲୋକ ମୟ ହେଇକି ଦେଖା ଯାଉଥାଏ। ମହମ୍ବତି ଓ ଏବଂ ଦୀପର ଘରରେ ବହୁତ ବଢିଆ ଲାଗେ ତାଙ୍କୁ।
ଆଉ ସାଙ୍ଗ ସେଦିନ ପ୍ରଭୁ ରାମଚନ୍ଦ୍ର ବି ଚଉଦ ବର୍ଷ ଯୋଉ ବନବାସ ଯାଇଥିଲେ ସେ ବି ସେଦିନ ଘରକୁ ଫେରିଥିଲେ।
ହ ସାଙ୍ଗ ଠିକ କଥା କହିଲ ତମ ଆଉ କାଳି ପୂଜା କେମିତି
ଦୀପାବଳି ଆମେ ସାଙ୍ଗ ସେଇ ଟାଇମ୍ ରେ ତ ମା କାଳୀ ଙ୍କୁ ପୂଜା କରାଯାଏ ତାପରେ ଆମେ ସବୁ ଦିନ୍ ସାରା ଯେତିକି ଦିନ୍ ମା ପୂଜା ପାଆନ୍ତି ଆମେ ସେଇ ସବୁ ଦିନ୍ ସାରା ସଞ୍ଜବେଳେ ଯାଇକି ଠା ପଦର୍ଶନ କରୁ ମେଳା ବୁଲିକି ଆସୁ ତାପରେ ପାଦୁକ୍ ବି ଖାଉ ସବୁ ସାଙ୍ଗ ଛୁଆମାନେ ମିଶିକି ଯାଉ କିନ୍ତୁ ସାଙ୍ଗ ଆଗେ ଘରେ କାମ ସାରିକି ତାପରେ ଆମେ ଯାଉ ତୁ ଏଇ ବର୍ଷ ଆସି ଥିଲେ ଆମେ ସବୁ ସାଙ୍ଗ ହେଇକି ମିଶିକି ଯିବା କାଳୀପୂଜା ଦେଖିବା ଆଉ ଆମ ଘରେ ମିଶିକି ସମସ୍ତେ ଦୀପାବଳି ପାଳିବା।
ହଁ ସାଙ୍ଗ ମୁଁ ନିଶ୍ଚୟ ଯିବି ମୋ ସାଙ୍ଗ ମତେ ଡାକୁଛି ଯେହେତୁ ମୁଁ ନିଶ୍ଚୟ ଯିବି ବାପା, ମା, ଭାଇ, ସମସ୍ତଙ୍କୁ ନେଇକି ଯିବି। ଆଉ। କାଳୀ ପୂଜା ଏବଂ ଦୀପାବଳିଆ ଏବ ବର୍ଷ ତମରି ଗାଁ ପାଳନ କରିବା ମୁଁ ବହୁତ୍ ଖୁସି ସାଙ୍ଗ ଚୁ ମତେ ଡାକିଥିବାରୁ।
ହଁ ସାଙ୍ଗ ଆଉ ସାଙ୍ଗ ତମ ଘରେ କଣ ପିଠା ହୁଏ ଏଇ ଦୀପାବଳିରେ?
ଆମ ଘରେ ସାଙ୍ଗ ମା କରିଥାନ୍ତି ଚକୁଳି ପିଠାଟା। ଆଉ କାକରା ପିଠା ଆଉ ହେଲା ମଣ୍ଡା ପିଠା ଏମିତି ବିଭିନ୍ନ ପ୍ରକାର ପିଠା ବି କରାଯାଏ। ଆଉ ଉଁ ଦୀପାବଳି ପାଳନ କରିିସାରିଲା ପରେ ସମସ୍ତଙ୍କ ସାଙ୍ଗ ମାନଙ୍କ ସହ ମୁଁ ଡାକେ ଘରେ ଆମେ କେମିତି ଖାଇକି ବହୁତ୍ ଆ ଆନନ୍ଦରେ ପାଳନ କରୁ ଦୀପାବଳୀ ପ୍ରଥମେ ଆମର ବାଣ ଫୁଟା କାର୍ଯ୍ୟକ୍ରମ ସାରି ସାରିଲା ପରେ ଖାଇବା କାର୍ଯ୍ୟକ୍ରମ ଆରମ୍ଭ ହୁଏ।
ସେଦିନ ସାଙ୍ଗ ସବୁଆଡେ ପୁରା ଆଲୋକମୟ ଦିଶୁଥିବ ନା।
ହଁ ସାଙ୍ଗ ସେଦିନ ଲାଇନ ବି ନଥିଲେ କିଛି ଜଣା ପଡେନାହିଁ। ହଁ ସାଙ୍ଗ। ବାଣ ଫୁଟେଇବା ପାଇଁ କେତେ ଯେ ଇଛା ହୁଏ। ସେ କଥା କହିଲେ ନସରେ।
ହଁ ସାଙ୍ଗ ସେତ ଛୁଆଠୁ ବଡ ଯାଏ ସମସ୍ତଙ୍କ ମନରେ କେତେ ଖୁସି ଆସିଥିବ ଯେ ନା ମୁଁ ବାଣ ଫୁଟେଇବି ତୁ ବାଣ ଆଣିଛୁ ନା ସବୁ ସାଙ୍ଗ ମାନଙ୍କୁ ପଚାରୁଥିବେ ତମର କି ବାଣ ଆଣିଛ? ଆମର ଏଇ ବାଣ ଆଣିଛୁ ତମର ଲାଇଟ ଲଗେଇବନି ଏମିତି ଆମେ ପଚାରିଥାନ୍ତି।
ହଁ ସାଙ୍ଗ ଆଉ ଗୋଟେ କଥା ସାଙ୍ଗ ତୁମେ ବାଣ ଆଣି ସାରିଲଣି ବାପାଙ୍କୁ ସାଙ୍ଗରେ ଯାଇକି?
ହଁ ସାଙ୍ଗ ଆମେ ଆଣି ସାରିଲୁଣି ସବୁ ପ୍ରକାରର ବାଣ ଆଣିଛୁ।
ମୋ ସାଙ୍ଗ ମୁଁ ବି ମୋ ବାପାଙ୍କ ସାଙ୍ଗରେ ଯାଇଥିଲି ବାଣ ଆଣିଛି। ଆଉ ମହମବତୀ, ଦୀପ, ସବୁ କିଣିକି ଆଣିଛୁ ଆଉ ଦୀପାବଳି ଦିନ ବହୁତ ଭଲ ଭାବରେ ପାଳନ କରିବୁ ଦୀପ ଦେ ଦୀପାବଳିକୁ।
ହଁ ସାଙ୍ଗ।
ଆଉ ସାଙ୍ଗ ସାନ ଭଉଣୀ ତମ ସାନ ଭଉଣୀ ବି ତମ ସାଙ୍ଗରେ ବାଣ ଫୁଟଉ ଥିଲେ ନାଇଁ କି?
ହଁ ସାଙ୍ଗ।
ହଁ ସାଙ୍ଗ।
ଆଉ ସାଙ୍ଗ ଆଜି କଣ ଖାଇଛ?
ମୁଁ ଆଜି ସକାଳେ ଖାଇଥିଲି ପଖାଳ ଭାତ ଶାଗ ଭଜା। ଆବ ହ ବାଇଗନ ଭତ୍ତା ଖାଇଥିଲି। ସାଙ୍ଗେ ତମେ କଣ ଖାଇଥିଲ ସାଙ୍ଗ?
ମୋ ସାଙ୍ଗ ପଖାଳ ଭାତ ଆମ୍ବ ଶାଗ ଭଜା। ତାପରେ ଯୋଉ ଆଳୁ ପୋଟଳ ଭାଜିଥିଲି ଏଇଟା ଖାଇଛି ଆଉ ମତେ ତ ପଖାଳ ବହୁତ ଭଲ ଲାଗେ।
ହଁ ସାଙ୍ଗ ସବ ପଖାଳ ଟା ସକାଳେ ମତେ ବି ବହୁତ ଭଲ ଲାଗେ।
ହଉ ସାଙ୍ଗ ତୁ ଏପର୍ଷ ଦୀପାବଳିିକ ନିଶ୍ଚିିତ ଭାବେ ଆସିବୁ।
ହଁ ସାଙ୍ଗ ମୁଁ ଏଇ ବର୍ଷରେ ଯିବି ଆଉ। ତମେ ହେଲା ଆର ବର୍ଷ ବି ଆସିବ ମଉସା ମାଉସୀ। ଆଉ ସାନ ଭଉଣୀଙ୍କୁ ଧରିକି ଆସିବ ଆମ ଗାଁରେ ବି ଦୀପାବଳି ପାଳିବା। ଠାକୁର କାଳ ମା କାଳୀ ଠାକୁରଙ୍କୁ ଦେଖିବା ଦର୍ଶନ କରିବା ତାପରେ ତାଙ୍କର ଯାତ୍ରା ବି ହୁଏ। ଯେତେ ଦିନ ଯାତ୍ରା ହବ ଆମେ ସବୁଦିନ ବୁଲିବା ପାଇଁ ଯିବା ଦୀପାବଳି ସାରିବା। ଆସିବ ନା ସାଙ୍ଗ ଆର ବର୍ଷ?
ହଁ ସାଙ୍ଗ ମୁଁ ନିଶ୍ଚିନ୍ତ ଆସିବି।
ମଉସା ମଉସା ମାଉସୀଙ୍କୁ ଧରିକି କେବେ ଆସିବ?
ହଉ ସାଙ୍ଗ ଆମ ପରିବାର ସାରା ଆମେ ସମସ୍ତେ ମିଶିକି ତମ ଘରକୁ ଆମେ ଯିବୁ।
ହଉ ତାହେଲେ ସାଙ୍ଗ ତାହେଲେ ରହୁଛି ଏଥର।
ହଉ ରୁହ।